ଆଜ୍ଞା ଭଲ ଅଛି।
ଆଉ ଆପଣ କୋଉଠୁ କହୁଛନ୍ତି? ଆପଣଙ୍କ ଘରଟା କୋଉଠି?
ଆମର ଏପଟେ ଗଞ୍ଜାମ ଆଡେ।
ଓହୋ ଗଞ୍ଜାମ ନା ତ ସେପଟେ ଆପଣ ଘରେ ସବୁ କିଏ କିଏ ଅଛନ୍ତି?
ଆମର ଆମର ତ ମାନେ ଛୋଟ ଫ୍ୟାମିଲି ମାନେ ଛୋଟ ଫ୍ୟାମିଲି ବାକେ ବଡ ଆମର ବାବା ବାବା, ମମି ଆମେ ତିନି ଭଉଣୀ ଆଉ ଗୋଟେ ମାନେ ପୁଅ। ଜ କହୁ ନାହାଁନ୍ତି ପୁଅ ପାଇଁ ବୋଲି ଯ ପୁଅ ପିଲା ମାନେ ନାଇଁ ଆଗ ସେମିତି ଥିଲା ଆଜ୍ଞା କହୁନାହାନ୍ତି।
ଆଜି କଣ ଖାଇଲେ ଆମ ରୋଷେଇ କଣ କରିଥିଲେ କୁହନ୍ତୁ?
ଆମର ଆଜି ଭାତ ଆମର ଯେ ଭାତ, ଡାଲି ଆଉ ତରକାରୀ।
ଆପଣଙ୍କର ଆଜି ନନଭେଜ୍ ଖାଆନ୍ତିନି ନୁହଁ ମାନେ ଆମିଷ ଖାଆନ୍ତିନି?
ନା ରବିବାର ଆମର କରାହୋଉନି ଆମର କାଲି କରାହେଇଥିଲା। ନା ଆମର ଆମେ ଖାଉ ଆମିଷ ମାନେ କେତେ ଜଣ ଖାଆନ୍ତିନି ବାକେ ଆମେ ଖାଉ ଆମିଷ ମାନେ ବାର ଅନୁସାରେ ଖାଉ। ସୋମବାର ଖାଉନୁ ମଙ୍ଗଳବାର ଯୋଉ ମଙ୍ଗଳା ଓସା କରୁଛନ୍ତି ବୋଲି ଖାଉନୁ ବୁଧୁବାର ଖାଉଛୁ। ଆଉଥରେ ଗୁରୁବାର ଖାଉନୁ ଶୁକ୍ରବାରେ ଆଉ ଶନିବାର ଖାଉନୁ ରବିବାରେ ଖାଉନୁ ଏମିତି ଶୁକ୍ରବାରେ ଖାଇଥାଉଛୁ।
ଶୁକ୍ରବାର କାଇଁ ଖାଉନାହାଁନ୍ତି ଠାକୁରଙ୍କ ଦିଖିତକି ଆପଣ?
ନାଇଁ ଶୁକ୍ରବାର ଗଖାଉଛି ଆଗ ଆମ ଆମ ମମି ମାନେ ଯୋଉ ଶ କ୍ରୁ ବାରେ କଣ ପୂଜା କରୁଥିଲେ ବୋଲି ଖାଉନଥିଲେ, ଏବେ କିନ୍ତୁ କରାହଉଚି ଶୁକ୍ରବାରେ କରାହଉଚି ଆଉ ବୁଧବାରେ କରାହଉଛି।
ଓ ଆଚ୍ଛା ଆଚ୍ଛା। ଆମେ ତ ପୁରା ବିନା ପିଆ ରଶୁଣ ଆମର ଖାଉ ମାନେ ଆମିଷ ଖାଉନି। ସବୁଦିନି ଆମର ବିନା ପିଆ ରସୁଣ ତର୍କାରୀ ନିରାମିଷ ଆଉ। ପନିପରିବା ସେପାଇଁ ଆମ ଘରେ ସବୁ ଚାଷ ବାସ ପନିପରିବା ବେଶୀ ହୁଏ। ଆଉ-ଉ ମାନେ କାହିଁନା ଆମର ପନିପରିବା ଡେଲି ଦରକାର ନା ସବୁଦିନ। ଆଉ ଆପଣ କଣ କରୁଛନ୍ତି ଏବେ ପଢାପଢି ନା ଚାକିରି କରୁଛନ୍ତି ନା କଣ କରୁଚନ୍ତି?
ନାଇଁ ମୁଁ ମାନେ ପ୍ଲସ୍ ଥ୍ରୀ ଏନଁ ପ୍ଲସ୍ ଥ୍ରୀ ଟା ମୋର ଏବେ ସରିଲା ମୋର ଜିଓଲୋଜି ଥିଲା ତାପରେ ଆଉ କୋ ଲାଇନ୍ ମାନେ ତାପରେ କେଚା କେତେ ଲାଇନ୍ ଆସିନି ଏଇ ତ ପ୍ଲ ଟେ ତ ପରେ ଯେମିତି ତମେ ଏ ଆ କିଛି ଏତା ନ କରି ପ୍ଲସ ଟୁ କରି ତା ପ୍ଲସ ଟୁ ପରେ କିଛି ନ କରି ପ୍ଲସ୍ ଥ୍ରୀ ଏମତି କରଦେଲି ତାପରେ ତାପ ଆଉ କଣ ମାନେ ଆଉ କୋଉ ଲାଇନ ଯିବି ସେଇଟା ମୁଁ ଜାଣିପାରୁ ତ ମୁଁ ରହିଚି ଏବେ ଗୋଟେ
ଆପଣ ଯଦି କରିଚନ୍ତି ଆପଣ ଗୋଟେ କାମ କରୁନାହାନ୍ତି ଏବେ ମାର୍କେଟରେ ମାନେ ବୋହୁତ ମାନେ କଣ କୈଲେ? ମାନେ ଚାହିଦା ରହିଚି ଯୋଉ ମେଡିସିନ ରିପ୍ରେଜେଣ୍ଟିଭ ନୁହଁ କି ଆମର-ଅ ମାନେ ଯୋଉ ମେଡିକାଲ ଡିପାର୍ଟମେଣ୍ଟ। ତ ସେଇଟାର ବୋହୁତ ଚାହିଦା ରହିଛି କାହିଁକି ନା ବରହ୍ମପୁରେ ମୋର ସାଙ୍ଗ କିଛି ଜଣ ଅଛନ୍ତି ସିଏ ବି ଏଇଥର ମାନେ ଗ୍ରାଜୁଏସନ ମାନେ ହୁଁ ପାସ୍ କଲେ ସେମାନେ ସବୁ ଏମ୍ ଆର୍ କରିବେ ମେଡ଼ିସିନ ରପ୍ରେଜେଣ୍ଟିଭ୍। ଆପଣ ଚାହିଁଲେ ସେ ଲାଇନରେ ଯାଇପାରିବେ।
ଜିଓଲୋଜି ଥିଲା କିି ସେମାନଙ୍କର?
ଜିଓଲୋଜି ନୁହେଁ ଜଣଙ୍କର କେମିଷ୍ଟ୍ରି ଥିଲା ଆଉ ଜଣେ-ଏ ଆର୍ଟ୍ସ ବି ପଢିଛନ୍ତି। ସେମାନେ ସବୁ ଏଇ ଏଇ ଲାଇନ ରେ ଯିବେ ନହେଲେ ଆପଣଙ୍କୁ ଯଦି ଇଣ୍ଟରେଷ୍ଟ ଅଛି ଯଦି ଆପଣ ଇଚ୍ଛୁକ ଅଛନ୍ତି ଆପଣ ବି ଇ ଡି କରିପାରିବେ ମାନେ ଶିକ୍ଷକତା ଲାଇନରେ ମଧ୍ୟ ଯାଇ ପାରିବେ ଯଦି ଆପଣଙ୍କୁ ମାନେ ଇଛାଥିବ ଶିକ୍ଷକତା ଲାଇନ ଟା ସମସ୍ତଙ୍କୁ ଭଲ ଲାଗେନି କାଇଁନା ଯାହା ର ଇଚ୍ଛା ଥିବ ସେ ଗଲେ ହିଁ ତାଙ୍କୁ ସୁଇଟ୍ କରିବ ହି।
ହଁ ମତେ ବି-ଇ ଶିଖିଆକୁ ଇଚ୍ଛା ନାହିଁ ମୁଁ ଆମ ଘରେ ବି ପି କେତେ ପିଲା ଆସୁଛନ୍ତି ତାଙ୍କୁ ପଢଉଚି ନ୍ତୁ ମତେ ସେ ଲାଇନ ଟିକେ ଇଚ୍ଛା ନାହିଁ।
ଆ ମାନେ ଶିକ୍ଷାଦାନ କରୁଛନ୍ତି ତାହେଲେ ଏମ୍ତି ନୁହଁ?
ହଁ। ମାନେ ଛଟ ଛୋଟ ପିଲାମାନେ ଆସିଛନ୍ତି ତ ଉଦୟ, ଅରୁଣ ସେମିତି ପିଲାମାନେ। ତ ମୁଁ ସକାଳେ ଏଠି ସକାଳେ ପଢଉଚି ସେମାନଙ୍କୁ ତାପରେ ନଅଟା ଳକୁ ଛାଡୁଛି ନଅଟାରୁ ଦଶ୍ ଟା ଭିତରେ ମୁଁ ରେଡ଼ି ହେଇନା ମୁଁ ଆଉ ଗୋଟେ କାମ କରୁଚି ସେଠାକୁ ଯାଉଚି, ସେଠାରୁ ପୁଣି ମତେ ଘଣ୍ଟେ ରୁ ଗୋଟାଏ ରୁ ତିନିଟା ଯାଏଁ ମତେ ଫ୍ରି ଥାଉଚି ତ ମୁଁ କମ୍ପୁଟର ଶିଖିବାକୁ ଯାଉଚି। ପୁଣି ମୋର ଆ ଏଇଠି ମାନେ ତିନିଟାରୁ ଆଉଥରେ ମୋର ପାଞ୍ଚଟା ଧିଏ ଯାଇଁ ଅ ଫିସିରେ ମାନେ କାମ କରିବାକୁ ରହିକି ଆଉ ଥରେ ପାଞ୍ଚଟା ଅଧେକୁ ଆସି ପାଞ୍ଚଟା ଅଧେରୁ ଆସିଲା ଏଳୁ ପିଲାମାନେ ପଳି ଆସୁଛନ୍ତି ମୁଁ ଦିଉଳି ଟିଉସନ ନା ଏପଟେ। ନାଁ ତ। ପିଲାମାନେ ଥାଆନ୍ତି ତ ମୁଁ ପଢାଏ ତାପରେ ଯାଇକି ମୁଁ ଫ୍ରି ହଉଚି। ଦି ମୋବାଇଲ ଦେଖେ ଟିଭି ଦେଖେ ଆଗେ।
ନା ତ ସମୟ ହେଉନଥିବ ନା।
ଏ ସେ କାମ ବି ମାନେ ମତେ ମାନେ ଯୋଉ କହୁନାହାନ୍ତି କି ଏବେ ତ ଟାଇମ ଟା କାମ କରିବାର ତାପରେ ଯ ମୁଁ କେତେ ଏବେଠୁ ଟିକେ ଟିକେ ପଇସା ରଖିଛି ସେ ତାପରେ କଣ ଫ୍ରି ରେ ଜିଇଁ ପାରିବି ବୋଲି ଯେ।
ନାଁ ନାଁ ବହୁ ଆପଣଙ୍କର ଯୋଉ ଏ ଚିନ୍ତାଧାରା ମତେ ବହୁତ ଭଲ ଲାଗିଲା, କାହିଁକିନା ଏଇ ବୟସରେ ଆମେ ଅଧିକ ହିଁ କାମ କରି ରିବ ଆଉ ଟିକେ ବୟସ ହେଲେ କଣ କାମ କରିପାରିବୁ ଧୀରେ ଧୀରେ ଆମର କର୍ମକ୍ଷମତା କମିଯିବ। ରୋଗ ହବ ବୟସ ହେଲେ ଆଠୁ ଗଣ୍ଠି ବାହାରିିବ ମୁଁ ତ ଆପଣଙ୍କଠୁ ବହୁତ କଥା ଶିଖିଲି ମୁଁ ବି ଏବେଠୁ ମାନେ ବହୁତ ମାନେ କାମ କରିବି। କାମ କଲେ କିଛି ପଇସା ରଖିଲେ ଫ୍ୟୁଚରରେ କେତେ ଅସୁବିଧା ସୁବିଧାରେ ଆମ କାମରେ ଆସିବ ନା।
ହଁ ସେଇଟା ମେନ୍ କଥା ମୁଁ ବି କାମ କରୁଚି ତାପରେ କହୁନାହାନ୍ତି?
ନାଇଁ ନାଇଁ କହୁହାନ୍ତି ଆପଣ କୁହନ୍ତୁ?
ନା ମୁଁ କହୁଥିଲି ଏବେ ମାନେ ଏ ଘରେ ବି ମାନେ ବାହାବା କହୁଛନ୍ତି ମାନେ ବାହା ହେଲା ପରେ ବି ଆମେ କାହା ଉପରେ ଏମତି ଏ ତା ହେଇକି ରହିପାରିବାନି ନା ମାନେ ସ୍ଵାଧୀନ ଭାବରେ ଜିଇଁ ପାରିବା ତାପରେ
ଆଜିକାଲି ମାନେ ଯୋଉ ପରିସ୍ଥିତି ପୁଅ ଝିଅ ଦୁଇ ଜଣ ଉଭୟ ମାନେ ପଇସା ଟା ନିଜେ ଇନକମ କଲେ ଭଲ ଉପାର୍ଜନ କଲେ ଭଲ। କାହିଁକି ନା କେତେବେଳେ କାହାର କଣ ହବ ଆମେ ତ କହିପାରିବାନି ନିଜର କିଛି ଉପାର୍ଜନ କ୍ଷମତା ରହିଲେ ଆଗକୁ ଯଦି କି ଛି ଅସୁବିଧା ସୁବିଧା ହୁଏ ଆପଣ ଆପତ ଛୁଆ ପିଲା ନିଜର ତ ଯତ୍ନ ନେଇପାରିବେ। ମାନେ କେତେବେଳେ କଣ ହବ ଆମେ ଜୀବନରେ କହିପାରିବା କି କେବଳ ମାନେ ପ୍ରଭୁ ହିଁ ଜାଣିଛନ୍ତି ଆମର କେତେବେଳେ କଣ ବିପଦ ଆସ୍ ସିବ ନାହିଁ ତାଙ୍କୁ ସବୁବେଳେ ଯଦି ଆମେ ଡାକିବୁ ତାହେଲେ ହୁଏତ କିଛି ବିପଦରୁ ରକ୍ଷା ପାଇପାରିବୁ ନୁହଁ କି?
କହୁଥା।
ଆଉ ଆପଣ ଏ ଯୋଉ ରଥଯାତ୍ରା ଆସୁଛି ରଥଯାତ୍ରାରେ ପୁରୀ ଯାଉଛନ୍ତି କି ନାହିଁ?
ଆମେ ତ ଆ ଏ ମାନେ ଏବେ ଏ ବର୍ଷ ଯିବୁ କି ନାଇଁ ଠିକ ହେଇନି ଆମେ ଆଗ୍ କୋଉ ବର୍ଷ ଯାଇଥିଲୁ? ମାନେ ଯୁଆର୍ ମାନେ ଯୋଉର ବାହୁଡା ବାହୁଡା ଯୋଉ କହୁଛ ନା ବାହୁଡାରେ।
ହୁଁ ହୁଁ।
ବାହୁଡ଼ାରେ ଆମେ ଯାଇଥିଲୁ ତ ସେଠି ମାନେ ପୁରା ଚାଲି ଚାଲି।
ହୁଁ ହୁଁ ବାହୁଡା ହଁ ମାନେ କଣ କହିଲେ ଏ ଯୋଉ ଏଇ ସମୟରେ ଭିଡ ବହୁତ ହୁଏ ତ ଆଉ ଏତେ ଭିଡ ରେ ମାନେ ଠେଲି ପେଲି ଆଉ ଆପଣ ପୁରା ଚାଲିବାକୁ ବି ବହୁତ ପଡୁଥିବ ଗାଡି ମଟର ସବୁ ବନ୍ଦ ହେଇଯାଉଚ୍ଛି।
ହଁ ପୁରା ମାନେ ଆମେ ସେ ଷ୍ଟେସ ମାନେ ଯୋଉ ରେଳ ଷ୍ଟେସନରୁୁ ଓହ୍ଲିକି ପୁରା ଯଉ ମାନେ ଆମେ ଯୋଉ ଠି ରୁମ ନେଇଥିଲୁ ସେଠି ଯାଇ ଚାଲି ଚାଲି ପୁରା ଗଲୁ ତାପରେ ଚାସ ସବୁ ମାନେ ସେଇଠୁ ରୁ ସମୁଦ୍ରୁକୁ ଯିବାକୁ ବି ଚାଲି ଚାଲି ପୁରା ମାନେ ଆଉଥରେ ପୁଣି ଚାଲି ଚାଲି ଚାଲି ଚାଲି ସବୁ ଏଇଠୁ ତ ସମୁଦ୍ର ଏମିତି କଣ ବୁଲା ବୁଲି ପୁରା ଚାଲି ଚାଲି ଆହୁରି ବୁଲି ବୁଲି ପୁରା ମାନେ ମର ଆହୁରି ସେ ସେମାନେ ମନ୍ଦିରକୁ ଗଲେ ଆହୁରି ଯୋଉ ଅଲଗା ପ୍ରକାର ଡ୍ରେସ ପିନ୍ଧିବାନାହିଁ ଲଙ୍ଗ ଡ୍ରେସ ନେଇଥିଲି। ଆଉ ତାପରେ ପୁଣି ବ ସା କାଦୁଅରେ ମୁଁ ପୁରା ମାନେ ଲଙ୍ଗ ଟା ନେଇଯାଇଥିଲି ପୁରା ମୋ ଗୁଡ ସାରା ପୁରା କାଦ ହେଇଯାଇଥିଲା ଆଜ୍ଞା।
ଇଛା ନାଇଁ ନା ଯୋଉ ମାନେ ଆପଣ ଏତେ କଷ୍ଟ ପାଇଚନ୍ତି ଆଗ ଥର ବୋଲି।
ନାଇଁ-ନାଇଁ ମାହା ମା ପ୍ରଭୁଙ୍କ ଦର୍ଶନ ତ କରିବା ମତେ ଇଚ୍ଛା ନାହିଁ ଆମ ଘରେ ଗୋଟେ ଛୋଟ ପିଲା ଅଛି ତ ତାକୁ ଛାଡ଼ିକି ଆମେ ଯାଏ ଯିବୁନୁ ତ। ଘରେ ଆଉ କିଏ ଯିବେନି ଏମ୍ତି ବାବା ମମି ବାବା ଆଉ ମୁଁ ଯିବି ବୋଲି ଭାବୁଥିଲୁ।
ହୁଁ-ହୁଁ।
ତ କଣ ହଉଚି ନା ଆମର ବି ଛୋଟ ମାନେ
ଛୋଟ ପିଲା ମାନେ କିଏ ହେବେ କି ଆପଣ ଛୋଟ ଭାଇ କି?
ନାଇଁ ମୋର ଦିଦିଙ୍କର ଏବେ ଗୋଟେ ପୁଅ ପୁଅ ହେଇଚି ମାନେ ତାକୁ ହେଲାନି ତିନି ଚାରି ମାସ ତ ମାହାପ୍ରଭୁ ଘର ଜାଗାକୁ କହୁଚନ୍ତି ଆହୁରି ଏତେ ଗହଳିରେ
ହଁ ନା-ନା ଛୋଟ ପିଲାକୁ ଏବେ ନେଲେ ଯୋଉ ଗରମ ପୁଣି ବାବାରେ ଏତେ ନା ବଡ ହଉ ଯିବ ଆଉ-ଆଉ ମାନେ ଆପଣ ଯୋଉ ମନ୍ଦିର ତ ଯାଇଚନ୍ତି ଆ ମାନେ ମୁଁ ଏଠୁ ଯାଇଥିଲି ଏବେ ରିସେଣ୍ଟ। ଆ ତ ଆଉ ଛପନ ପ୍ରକାର ଭୋଗ ତ ମାନେ ମହାପ୍ରଭୁଙ୍କ ପାଖରେ ଲାଗେ। ମୁଁ ସବୁ ଜାଣିବି ନଥିଲି ତାର ନାଁ କଣ ତାପରେ, ମୁଁ ଯାହାବି ଆନନ୍ଦ ବଜାରରେ ମିଳେ ଶାଗ ମୁଗ ଆମର କାନିକା ମିଠା ଭାତ କି ବେସର ସବୁ ଖାଉ ଆଉ ଗଜା, ଖଜା, ଟଙ୍କତୋରାଣୀ ସବୁ ଖାଉ। ତାପରେ ଗୋଟେ ଆମର ଦୋକାନଟେ ହେଇଚି ପାଖରେ ସେଇଠୁ ମନ୍ଦିରଠୁ ତିନିଶ ଚାରିଶହ ମିଟର ଦୂରରେ ଗୋଟେ ଛପନ ପ୍ରକାର ଭୋଗ ସେଠି ମିଳେ ମାନେ ପ୍ରଭୁଙ୍କ ପାଖରେ ଯାହା ଭୋଗ ଲାଗେ ସେଇ ରକମ୍ ରେ ସେମାନେ ନିଜେ-ନିଜେ ବନେଇକି ଛପନ ପ୍ରକାର ଭୋଗ ଲୋକଙ୍କୁ ମାନେ ଦଉଚନ୍ତି କାହିଁକି ମୁଁ ଏଇଟା ଆପଣ କରିବାର କାରଣ କଣ ସେ କହିଲେ ଆମକୁ ତ ବହୁତ୍ ଦେଶ ବିଦେଶରୁ ଭକ୍ତ ଆସୁଛନ୍ତି। ଅଲଗା ଜିଲ୍ଲା ଅଲଗା ମାନେ ରାଜ୍ୟରୁ ଆସୁଛନ୍ତି ତ ସେମାନେ ପ୍ରଭୁଙ୍କୁ ଭୋଗ ଛପନ ପ୍ରକାର ପାଇ ପାରୁନାହାନ୍ତି କି ଜାଣିନାହାନ୍ତି। ତମେ ପ୍ରଭୁଙ୍କର ଛପନ ଭୋଗକୁ ଲୋକଙ୍କୁ ଜଣେଇବା ପାଇଁ ଆମେ ଏଇ ଦୋକାନ ଟା କରଚୁ ଆଉ ଛପନ ପ୍ରକାର ଭୋଗ ସେମାନେ ନେଇକି ବି କିଣି ନେଇକି ଯାଆନ୍ତି ସେଠି ବାଣ୍ଟିବା ପାଇଁ କି ହଉ କି ମାନେ ନିଜେ ଖାଇବା ପାଇଁ ନେଇକି ଯାଆନ୍ତି। ତ ମାନେ ଏତେ ପ୍ରକାର ସେଠି ଆଇଟମ୍ ଥିଲା ମାନେ ଆପଣ କିଛି-କିଛି ଆଇଟମ୍ ଜାଣିଚନ୍ତି ଛପନ ଭୋଗରେ?
ନା ମୁଁ ତ ମାନେ ଆମେ ଖାଲି ମାନେ ଖାଲି ଅଭଢା ଆଉ ଯେଉଁ ଯାହା ଡାଲି କଣ ସେତି ହିଁ ଖାଇଚୁ ଏତ ଆ ମୁଁ କିଛି ଜାନି।
ସେଠି କେତେ ମୋର କେତେ-କେତେ ମନ ଅଛି ମାନେ ସେଠି ମିଠା ଭାତ ପଖାଳ ଭାତ ତାପରେ ମୁଗ ଡାଲି ଆଉ ତାପରେ ସା ଗ ମୁଗ ଗୋଟେ ବେସର ଖଜା, ଛେନା ଲଡୁ, ତାପରେ ଟଙ୍କତୋରାଣୀ ଆଉ ଗୋଟେ ମିଳେ ମାନେ ଯୋଉ ଛେନା ଲଡୁ। ତାପରେ ଆଉ ଗୋଟେ ବି ମହାପ୍ରଭୁଙ୍କ ପାଖରେ ଲାଗି ଯୋଉ ସରଗଜା। ସରପୁରୀ ସର ପୁରୀ ସେଟା ଗୋଟେ ମିଳେ ସେଟା ମାନେ ବହୁତ୍ ହି ଭଲ ଲାଗେ ଆପଣ ଗଲେ ଟେଷ୍ଟ କରିବେ ଆଉ ଗୋଟେ ଖଇଛେନା ସେଇ ଆଉ-ଆଉ ଗୋଟେ ଯୋଉ ଆମର ଖଜା ଖାଉନି କି ଖଜା ଟା ସେଇଟା ତ ଆପଣ ଖାଇଥିବେ ଆମେ ଭୋକ ନେଇକି ଆସୁ ସେଇ ଖଜା ବି ମିଳେ। ତାପରେ ଆଉ ଗୋଟେ ଲେଖା ହେଇଥିଲା ଯୋଉ ମାନେ କାନିକା ଭାତ ମିଠା ଭାତ ମାନେ ଏମ୍ତି ଏତେ ପ୍ରକାର ଲେଖା ହେଇଥିଲା ମାନେ ମୁଁ-ମୁଁ ସେଇଠୁ କିଛିଟା ଖାଇଲି। ଆଉ ଆଣି ପାରିଲିନି ଖରାପ୍ ହେଇଯିବ ବୋଲି, କିନ୍ତୁ ମୁଁ କହିଲି ନେକ୍ସଟ୍ ଆଉ କେବେ ଗଲେ ଆଉ କିଛିଟା ମହାପ୍ରଭୁଙ୍କର ମାନେ ପ୍ରସାଦ ମାନେ ମାନେ ଚାଖିବି ଏ ଜୀବନରେ ତ ମାନେ ମାନେ ପ୍ରଭୁଙ୍କ ପାଖେରେ ଯାହା ଭୋଗ ଲାଗୁଚି ଆପରେ ତ ସେତିକି ତ ଆମେ ଖାଇପାରେ ମୋର ସେତିକି ଇଚ୍ଛା।
ଓହୋ, ନାଇଁ ରଥଯାତ୍ରାରେ ଗଲାବେଳେ ମାନେ ସେଠାରେ ସବୁ ଯୋଉ ଅ ଲୋକମାନେ ଏନ୍ତି ଖାଇବାକୁ ମାନେ ଆପଣ ମାନେ କିଣିକି ନ ଖାଇ କି ମାନେ ଯୋଉ କହୁନାହାନ୍ତି ଖାଇବାକୁ କୋଉଟି ମିଳିବ ନା ନାଇଁ କହିଲେ ସେଠି ଡାଲମା ଭାତ ରଥଯାତ୍ରା ଯିବେ କହିଲେ ଆପଣ ଯୋଉ ଛକ ମାନଙ୍କରେ ଦେଖିବେ ସେଠି କଣ ନା କଣ ଖାଇବାକୁ ଥାଏ। ଭାତ ଡାଲମା ନହେଲେ କୋଉଠି ଜୁସ୍ ମାନେ ଯୋଉ ସୋଡା ଏମ୍ତି ସବୁ ବିକା ମାନେ ବି କା ହଉନି ଯେ ଯୋଉ ହଁ-ହଁ ବାଣ୍ଟନ୍ତି ହଁ-ହଁ। ହଁ ଏମ୍ତି ପୁରା ମାନେ ସେଠାରୁ ପୁରା ଲମ୍ବା-ଲମ୍ବା ଲାଇନ୍ ଲାଗିଥାଏ, ଆମେ ତ ଆମର ଜଣେ କହୁଥିଲେ ସେଠି ଥିବ ବୋଲି ଆମେ ଯୋଉ କହିଲୁ ହଁ କଣ ଗୋଟେ ଦିଟା ଜାଗାରେ ଥିବ କହିଲାଡୁ ମାନେ ଏଇିଠି ଏଠାରେ ଥିବ ଆଉ ଟିକେ ଆଗ ଦି ପହଣ୍ଡା ଆଗକୁ ଗଲେ ସେଠି ଆଉ ଗୋଟେ ଜାଗା ଆଉ ତିନ୍ ଚାରି ପହଣ୍ଡ ଗଲେ ସେ ଆଉ ଗୋଟେ ମାନେ କୋଉ-କୋଉ ଗ୍ରୁପ୍ ତରଫରୁ ସେଇଠୁରୁ ଦିଆ ହଉଚି ସବୁ।
ହୁଁ-ହୁଁ-ହୁଁ ନାଇଁ ବହୁତ୍ ବଢିଆ କରୁଚନ୍ତି ମାନେ ଲୋ ସେବା ଦଉଚନ୍ତି ପୁଣି ଗରମ୍ ଦିନରେ ସର୍ବତ ଲୋକଙ୍କୁ ବଢିଆ ଲାଗିବ, ଯୋଉ ଠେଲା ପେଲା ପୁଣି ଆହୁରି ପାଣି ବି ଛିଞ୍ଚନ୍ତି ନା ସ୍ପ୍ରିଙ୍କିଲ୍ କରି ୱାଟର୍ ସବୁ ଛିଞ୍ଚୁଥିବେ ଲୋ କଙ୍କ ଉପରେ ଲୋକଙ୍କୁ ଗରମ୍ ହବନି।
ହଁ-ହଁ।
ମୁଁ ତ ରଥରେ କେବେ ଯାଇନି, ଶୁଣିଚି ଆଉ ଆମର